ହଁ
ହାଲୋ।
କଣ କରୁଥିଲୁ?
ରୋଷେଇ।
ଆଉ ଏ ରଜ ତ ସରିଗଲା ଏ ବର୍ଷ ଭାଲୁକାଣି ଓଷା ବେଳକୁ ଆସ୍ ସିବୁ ନା ନାଇଁ?
ଭାଲୁ କାଣି ଓଷା?
ହଁ।
ହଁ କରାହବ।
ଆଉ ଏ ବର୍ଷ ଓଷା ବେଳକୁ ଆସେ ସବୁ ସାଙ୍ଗସାଥି ମାନଙ୍କୁ ହ ମୁଁ ଫୋନ୍ ରେ କହିଦେଇଛି। ଆଉ ଆମର ଆଉ ତିନି ଚାରି ଜଣ ସାଙ୍ଗ ସେଇ ଛୁଆ ବେଳର ସାଙ୍ଗ ଆଉ ତିନି ଚାରି ଏ ମୋର ଟିକେ ତାଙ୍କ ଯୋଗାଯୋଗ ନମ୍ବର ମୋ ପାଖରେ ନାହିଁ। ତାଙ୍କ ନମ୍ବର ଉଡ଼ା କୋଉଠୁ ଟିକେ ଏଁ ଯଦି ଆଣିକିରି ମତେ ଦେଇଦିଅନ୍ତୁ। ମୁଁ ତାଙ୍କୁ ଫୋନ କରିଦିଅନ୍ତି ସେମାନେ ବି ସେଇ ଓଷା ବେଳକୁ ସମସ୍ତେ ଆସନ୍ତି। ନା କଣ କହୁଛୁ?
ହଁ ଆଣିକି ମୋ ପାଖରେ ଅଛି ଜଣେ ଦି ଜଣଙ୍କର ମୁଁ ତାଙ୍କୁ ବି କହିଦେବି। ଆଉ ଯୋଉ ମାନଙ୍କର ଯଦି ଦରକାରେ ହୁଏ ମୁଁ ଆଣିକି କାହାଠୁ ଦେବି ଆଉ।
ହଁ ଦେଇଦେଲେ ହବ ମୋର କାଇଁ ଭାରି ମନ ହୋଉଛି ଏ ବର୍ଷ ଓଷାରେ ସବୁ ସାଙ୍ଗସା ଥି ମାନଙ୍କୁ ଡାକିକି ଉଁ ବସିକି ଗୋଟେ ହସ ଖୁସି ଟିକେ ଥଟ୍ଟା ମଜା କରିଥାନ୍ତେ। ଆଉ ସମସ୍ତେ ତ ସାଙ୍ଗସାଥି ସମସ୍ତଙ୍କର ତ ବାହାଘର ହେଇଗଲା। ବାହାଘର ହେଲା ପରେ ତ ଆଉ କାହାର ବି କାହା ସହିତ ଟିକେ ଯୋଗାଯୋଗ ରହିପାରୁନି। ସମୟର ଅଭାବ ଘରର ପରିସ୍ଥିତି ସବୁ ନେଇକି ଏମିତି ହଉଛି ଆଉ। ଆଉ ତୋର କଣ କେମିତି ତୋର ସବୁ ଭଲ ହେଟି?
ହଁ ସବୁ ଭଲ। ଦେଖିବା ଭାଲୁକାଣି ଓଷା ବେଳକୁ ଯିବା ଆଉ ମୋର ବି ଇଚ୍ଛା ହଉଛି ଯିବା ପାଇଁ ମୁଁ ବି ଯିବି।
ହଁ ସେଇଆ କରିବା ଆଉ ମୁଁ କହିଦେଇଛି ସମସ୍ତଙ୍କୁ। ଆଉ ସେ ଭାଲୁକାଣୀ ଓଷା ବେଳର କଥା ମନେ ପଡ଼ିଲେ ଏତେ ମତେ ହସ ଲାଗେ। ଆଉ ମନ ବି ଭାରି ଦୁଃଖ ହୁଏ ମୁଁ କାନ୍ଦି ପକାଏବି ଥରେ ଥରେ। କେତେ ହସ ଖୁସି କରୁଥିଲେ ମନେ ଅ ଯେ ସେ ଆମେ ସେ ଯୋଉ ପୋଖରୀକି ଗାଧେଇ ଯାଉଥିଲେ ମନେ ଅଛି ଦେଖିଆ କହିଲୁ?
ହଁ ଯାଉଥିଲେ ବାଲୁକା ପୂଜା କରିବା ପାଇଁ ଗା ଓଷା ଲାଗି। ତାପରେ ସେଠି ଗାଧୁଆ ଆଉ ସେ ପାଣି ଭିତରେ ପଶିକିନା ସମସ୍ ତେ ଯୋଉ ମଜା କରୁଥିଲେ କଇଁ ଫୁଲ ତୋଳୁଥିଲେ।
ହୁଁ ସେଇଗୁଡ଼ାକ ଆଉ ସବୁ ମନେ ଅଛି ତା ଭିତରୁ ମନେ ଅଛି ଆମର ତିନି ଜଣ ସାଙ୍ଗ ଥିଲେ। ସେ କେମିତି ସେଠି ହୁଅନ୍ତି କମଳା ନେଇକି ଯାଇଥିବେ ଓଷା କରିବେନି। ଆଉ ଯୋଉ ସେ କମଳା ନେଇ ତାକୁ ଗାଧେଇ ତା କୁ ଗାଧେଇ ଖାଇସା ଖାଇକି ତାକୁ ଚିପୁଡ଼ି କି ସେଠି ଯୋଉ ରସ ବାହାର କରି ସେ ଯୋଉ ହେଠି ଖଟା ଖାଆନ୍ତି। ଜବରଦସ୍ତ ଆମକୁ ଆଣିକି ଦେବେ କହିବେ ନିଅ ତମେ ଖାଇବ। ଆମେ ତ ଓଷା କରୁଛୁ ଆମେ କେମିତି ଖଟା ଉଡ଼ା ଖାଇବୁ? ଆଉ ଏତେ ସେ ଚଗଲା ହୁଏ। ସେଇ ଯୋଉ ଆମ ସାଙ୍ଗ ତିନି ଜଣ ଏତେ ଚଗଲା ହୁଅନ୍ତି। ମୋର ସେଟା ମନେ ପଡିଲେ ମୁଁ ବହୁତ କାନ୍ଦେ ଏଠି। ଭାବେ ଆଉ ଥରେ ସେମତି ଛୋଟ ଛୁଆ ହେଇଯାଆନ୍ତି କି ଆଉ ଥରେ ସେମିତି ଓଷା କରନ୍ତି କି? ଆଉ କଣ କରିବା ଆଉ ଏମିତିରେ ଭାରି ବି ମତେ ଏଠି ବି ଭଲ ଲାଗୁନି ମୁଁ ପୁଚି ତ ଟିକେ ଗା ଯାଇହେଲାନି କି କୌଣସି ସାଙ୍ଗସାଥି ମାନଙ୍କ ସହିତ ଟିକେ ଦେଖା ବି ହେଇପାରିଲାନି। ତୁ ରଜକୁୁ ଗାଁକୁୁ ଯାଇଥିଲୁ କି?
ରଜ କୁ ନାଇ ମୁଁ ଯାଇପାରିଲିନି ଟିକେ।
ଗଲୁନି ନାଇଁ ନାଇଁ ମୁଁ ତ ଯାଇପାରିଲିନି ଆଉ ଯାଇପାରିଲିନି ବୋଲି ତ ହ ସେଇଥିପାଇଁ ମୁଁ ଭାବିଲି ଯାଉଛି ମୋ ଯେତେ ଜଣ ସାଙ୍ଗ ଅଛନ୍ତି ସମସ୍ତଙ୍କୁ ଥରେ ଥରେ ଫୋନ୍ କରିବି ତାଙ୍କୁ ସମସ୍ତଙ୍କୁ କହିବି ସେ ଏଇ ବର୍ଷ ଯାହା ହେଲେ ବି ଖୁଦରୁକୁୁଣୀ ଓଷା ଓଷା ବେଳକୁ ଆସିବୁ। ଆସିଲେ ଆମେ ଟିକେ ସମସ୍ତେ ଯାଇ ହଉ ବହୁତ ଦିନ ପରେ ସମସ୍ତେ ଟିକେ ଦେଖାହବା। ଆଉ ମନେ କରିକି ଯୋଉ ସାଙ୍ଗ ଗୁଡା ଆମର ବେଶୀ ଦୁଷ୍ଟ ଆମି କରନ୍ତି ସେଇମାନଙ୍କୁ ମନେ କରିକି ଟିକେ ଡା କିବାକୁ ତାଙ୍କୁ ପଡ଼ିବ। ଆଉ ଏମିତି ଯୋଉ ସେପଟେ ତମ ପଟେ କେମିତି କଣ ଖୁଦରୁକୁୁଣୀ ଓଷା କରୁଛନ୍ତି?
ଏପଟେ ବଢିଆ ହଉଛି ଖୁଦୁରୁକୁଣୀ ପୂଜା। ଶନିବାର ଦିନଠୁ ସମସ୍ତେ ସାଙ୍ଗ ଛୁଆଠି ଏକାଠି ହେଇକି ଶନିବାରଠୁ ସଜାସଜି କରିଦଉଛନ୍ତି। ଆଉ ତାପରେ ରବିବାର ଦିନ ସକାଳୁ ଏଠି ଗୋଟେ ପୋଖରୀ ଅଛି ପାଖରେ ସେଇଠି ବିି ସମସ୍ତେ ଯାଆନ୍ତି ଗାଧୋଇବା ପାଇଁ ବାଲୁକା ବା ପୂଜା ସେଠି ସାରିକି ଆସନ୍ତି। ଆସିଲା ପରେ ସେଠୁ ପୁଣି ମନ୍ଦିରରେ ଗୋଟେ ଦିଆ ହୁଏ। ଭୋଗ ଦିଆ ହୁଏ ଆଗେ ଫାଷ୍ଟେ ଠାକୁରଙ୍କୁ। ମାଙ୍କୁ ଦିଆହବ ସକାଳୁ ତାପରେ ଦିନରେ ସବୁ ଫୁଲ ହାର ଫାର ଏକାଠି ବସିକି ଗୁନ୍ଥନ୍ତି ଗୋଟେ ଅଛି ଠାକୁରଙ୍କ ଘର ଅଛି ଗୋଟେ। ବଢିଆ ବଢିଆ ମାଳ ଗୁନ୍ଥନ୍ତି ସବୁଆଡୁ ସବୁ ଛୁଆ ନିଜ ନିଜ ବାଡିରୁ ବି ଆଣନ୍ତି ଫୁଲ। ଶନିବାର ଦିନ ରାତିରେ ବି ସେ ଯୋଉ ପାଖରେ ଗଛ ଅଛି ସବୁ ଯେମତି ଆମର ଗାଁ ରେ ଆଣନ୍ତିନି ନା ଫୁଲ ସେମିତି ସେମାନେ ଗଛ ରୁ ରାତି ଚାରିଟା ରୁ ଯାଇକି ଆଣୁଛନ୍ତି। ଆଣିକି ପୁଣି ସେଇରାକ ସକାଳ ଦଶଟା ଏଗାରଟା ବେଳକୁ ଗାଧେଇକି ଆସିକି ପୋଖରୀରୁ ହ ସେମାନେ ତାକୁ ମାଳ ଗୁନ୍ଥିକି ସଜେଇବା ପାଇଁ ରଖି ଦଉଛନ୍ତି। ତାପରେ ସନ୍ଧ୍ୟା ଚାର
ଆଉ ଗୋଟେ କଥା ମନେ ଅଛି ଆମେ ଯେତେବେଳକୁ ଆମ ଛୁଆବେଳେ ଆମ ପିଲାବେଳେ ଆମେ ଯେତବେଳକୁ ଏଇଠି ଖୁଦରୁକୁଣିୀ ଓଷା କରୁ ଥିଲେ ଭାଇମାନଙ୍କ ପାଇଁ ଓଷା ବେଶୀ ବେଶୀ ସେଇ ଏଇ ଓ ଷା ଟାକୁ ଭାଇମାନାନଙ୍କ ପାଇଁ କରନ୍ତି କିନ୍ତୁ ଯେତେଳୁ ରାତି ଦିଟା ତିନିଟାରେ ଉଠିକି ଯୋଉ ଫୁଲ ତୋଳିବାକୁ ଯାଉଥିଲେ ଯେଉଁ ଭାଇମାନଙ୍କ ପାଇଁ ଆମେ ଓଷା କରୁଛେ ସେଇ ଭାଇମାନଙ୍କୁ ଯଦି ଡର ଲାଗିବ ଭାଇ ଟିକେ ସାଙ୍ଗରେ ଆସିଲୁ ଟିକେ ଛିଡା ହବୁ ଆମେ ଫୁଲ ଆଣିବୁ ନା ନାଇଁ ନାଇଁ ନାଇଁ ମୁଁ ଯିବିନି ତମେ ଯିଏ ଓଷା କରୁଛ ତମେ ତମର ଯାଇ ଏମତି ସବୁ କହୁଥିଲେ ସେତେବେଳେ କେତେ ହସ ଲାଗୁଥିଲା। ଆଉ ଗୋଟେ କଥା ମନେ ପକା ଆମ ସେ ଯେଉ ଆ ଘର ପାଖରେ ସେ ଯେଉ ବୁଢା ଥିଲା ସେ ଯେଉ ଟିଙ୍ଗା ବୁଢ଼ା ସେ ବୁଢା କତିକି ଭାବିଲୁ ସେଇ କଥା ମୋର ଯେତେବେଳେ ମନେ ପଡେ ମୁଁ ଭାରି ହସେ ଆଉ ସେ ଟିଙ୍ଗା ବୁଢା ଥରେ କଣ କଲା ଆମେ ଯୋଉ କୁକୁର ବାନ୍ଧି ଦେଇଉଥିଲା ଗଛ ମୂଳରେ କହିଲା ସବୁ ଆଜି ଆସିବେ ରାତିକରୁ ଉଠିକି ଫୁଲ ନେବା ପାଇଁ ଆଉ କୁକୁର ବାନ୍ଧି ଦେଇଥିଲେ ସେ ବୁଢା ଇଡେ କଞ୍ଜୁସ ବୁଢା ସେ କାହାକୁ ବି ଗୋଟେ ଫୁଲ ଛିଣ୍ଡେଇ ଦିଏନି। ଲାଷ୍ଟ କଣ କଲ ସେଇଠି ଆନ୍ଧି ଦେଲା ଏତେ ହସ ଲାଗିଲା ଆଉ ତା ବାଡିରୁ ଆଉ ଗୋଟିଏ ବି ଫୁଲ ଆଣି ହେଲାନି କେତେ ସେ ଟାଇମ ରେ ଆମେ କେ ଏତେ ଫୁଲ ଚୋରି କରିଚେ ମନେ ଅଛି ତ?
ହଁ ହଁ। ବଡ ବଡ ବ୍ୟାଗ ରେ ଫୁଲ ଫୁଲ ବ୍ୟାଗ ଫୁଲ ଆଣିଥିଲେ ଯି ଯେତେ ଯାହା କହୁ ପଛିକା। ଆମର ତ ଫୁଲ ଦରକାର ଆଉ।
ରାତିରେ ଉଠି ଫୁଲ ଚୋରି କରି ସକାଳୁ ସକାଳୁ ଓଷା କରତିକି ଯାଇ। ତାପରେ ମୁଣ୍ଡ ଧୁଆ ହେଇଥିବ କିଏ ଜୋରରେ ଗାଧେଇବ କିଏ ନାଳରେ ଗାଧେଇବ। କିଏ ନଈରେ ଗାଧେଇବ କିଏ ପୋଖରୀରେ ଗାଧୋଇବ ଏଠି ସେଠି ପୁରା ଗୋଟେ ମାସ ଗୋଟେ ମାସରୁ ଚାରି ଦିନ ଏଇଟା ହୁଏ ଯେଉ ଯଦି ସେତିକିରେ ବି ଆମେ ଯୋଉ ମୁ ମୁଣ୍ଡ ଧୋଇକି ଗାଧେଇଥାନ୍ତି ତାପରେ ଯୋଉ ଥଣ୍ଡା ଜରରେ ସବୁ ଆମେ ପଡିଯାଇ ଆଉ ସେଇ ଭାଇ କି ଯଦି ତୁ କହିବୁ ଭାଇ ଗୋଟେ ବଟିକା ଗଲୁ ଆଣିବୁ ମୁଁ ଖାଇବି ନା ନାଇଁ ନାଇଁ ନାଇଁ ନାଇଁ ନାଇଁ ତୁ ଯେମିତି ଗାଧେଇଚୁ ସେମିତି ହଇରାଣ ହୋ ମୁଁ ଯିବିନି ଏମିତି ସବୁ ଭାଇ ମାନ କୁହନ୍ତି ନା ନାଇଁ?
ହଁ ସେମିତି କହିବେ ଆହୁରି କହିବେ ଯେମତି ଯାଉଥିଲ ସେମିତି ନିଜ କଥା ବୁଝ ଯାଇିକି ପୋଖରୀରେ ଯୋଉ ମାନଙ୍କର ପୁଣି ବଡ ଭାଇ ଥିବ
ତ ପୋଖରରେ ବେଳେ ଯାଇକି ବାଙ୍ଗି କହିବେ ଏତେ ପାଣିରେ ବୁଡୁଚୁ ଘରକୁ ଯା।
କୁଆଡେ ଗଲା ସେ ପିଲା ଦିନ କୁଆଡେ ଗଲା ଏବେ ବୋହୁତ ମନେ ପଡୁଚି। ସେଇଥିପାଇଁ ମୁଁ ଭାବୁଚି ଯାହା ବି ହେଇଯାଉ ପଛେ କିନ୍ତୁ ଏଇ ବର୍ଷ ଆମେ ସମସ୍ତେ ଯିବା। ଆଉ ଗୋଟେ କଥା ମନେ ପଡ଼ିଲା ଆମେ ସେଇ ଯୋଉ ଟାଇମରେ ଆମେ ଯଉ ତା କରୁଥିଲେ ସେତେବେଳେ ମନେ ଅଛି ଆମେ ଯୋଉ ରାତିରୁ ଯାଇକି ଫୁଲ ତୋଳୁଥିଲେ। ଆମର ଗୋଟେ ସାଙ୍ଗ ପିଲା ଘରକୁ ଗୋଟେ ଜଣେ ତାର ବି ଜଣେ କିଏ ଭଉଣୀ ଆସିଥିଲେ। ତାକୁ ଗୋଟେ ବିଷାକ୍ତ ସାପ କାମୁଡି ଦେଇଥିଲା ସେ ଫୁଲ ଗଛରେ ଥିଲା। ସେଇଟା ଯେତେବେଳେ ମନେ ପଡେ ମତେ ଭାରି ଦୁଃଖ ଲାଗେ ଆଉ ସେ ପିଲା ସହିତ ଯୋଗାଯୋଗ କିଛି ଅଛି ଯାହାକୁ କାମୁଡିଥିଲା?
ହଁ ଅଛି ତା ନମ୍ବର ଅଛି ମୋ ପାଖରେ।
ଓହୋ ଯାଇ ହୋଉ ଭଗବାନଙ୍କ ଦୟାରୁ ସେ କେମିତି ଭଲ ହେଇଯାଇଚି। ଆଉ ଯୋଉ ତାକୁ ଯୋଉ ସାପ କାମୁଡିଲା ମୁଁ ତ ସେଇ ଦିନଠୁ ଡ ଏପଟେ ଯେତେବେଳେ ଓଷା ହୁଏ ମୁଁ ସବୁ ପିଲାଙ୍କୁ ପ୍ରତ୍ୟେକ ବର୍ଷ ମୁଁ ସେଇ ଉଦାହରଣ ତାଙ୍କୁ ଦିଏ। ଆଉ ପିଲାମାନେ ଫୁଲ ତୋଳି ଯାଉଚ ଟିକେ ଭଲରେ ଲାଇଟ ନେଇକି ଯାଇଥିବ ତାଙ୍କୁ ଦେଖିକି ଫୁଲ ତୋଳିବ ଏମିତି ଏମତି ଆମର ଗୋଟେ ସାଙ୍ଗକୁ ଏମିତି ସାପ ପକାମୁଡ଼ି ଦେଇଥିଲା। ଆଉ ତ ଆଉ ଥରେ ସେମିତି କଣ ହେଇଚି ନା କୂଅମୂଳେ ଯୋଉ ଫୁଲ ଗଛ ଥିଲା। ଏମିତି ଏପଟେ ଆମର ଯଉ ଗୋଟେ ଝିଅ ଟେ ବେଶୀ ନାଇଁ ଏ ଛଅ ସାତ ବର୍ଷର ଝିଅ ଟା ଯେତେବେଳକୁ ଫୁଲ ତୋଳି ଯାଇଥିଲା ସେ କୂଅ ମୂଳ ଯେହେତୁ ଏଟା ଭାଦ୍ରବ ମା ଥରେ ଆମର ଏଇ ଓଷା ମାନେ ଏଇ ପୂଜାଟା ପଡ଼େ ବର୍ଷା ଦିନଟା। ସେଇ ଟାଇମ ରେ କୂଅ ମୂଳ ଯେଉ ଓଦା ହେଇକି ସିଉଳି ହେଇଥିଲା ସେ ଛୁଆ ଆଉ ଜାଣି ପାରଲାନି ଗୋଡ଼ ଖସିକି ପଡିଗଲା ସାଙ୍ଗେ ସାଙ୍ଗେ ସେ ସେ କୂଅ ଭିତରେ ମରିଗଲା। ଓଷା ଟା ବୋହୁତ ଭଲ ଆମ ପାଇଁ କିନ୍ତୁ ଏ ଏତିକି ଏତିକି ଟିକେ ଦୁଃଖ ଲାଗୁଚି ଯେ ଯେହେତୁ ଆମେ ଯଦି ସମାଜ ପାଇଁ ହୋଉ କି ଆମ ମାନଙ୍କ ପାଇଁ ହୋଉ ଆମେ ସମସ୍ତଙ୍କୁ ଏଇଟା ବୁଝେଇବାକୁ ପଡିବ ଯେ ଯୋଉ ଫୁଲ ଟା ଆମେ ଯାଇକି ରାତିରେ ହୋଉ କି ଅଧା ରାତିରୁ ହୋଉ ଆମେ ଯୋଉ ସବୁ ତୋଳିକି ଆଣୁଚେ। ସେଥି ପ୍ରତି ଆମ ଜୀବନ ପ୍ରତି ବି ବିପଦ ଅଛି, କଣ ଅଛି? ନା ଯୋଉ କୂଅମୂଳେ ଯଦି ଶିଉଳି ହେଇଥିବ ଗୋଡ ଖସିବାର ସମ୍ଭାବନା ଅଛି। ଗଛରେ ଏ ବର୍ଷା ଦିନ ଯେହେତୁ ଗଛରେ ବିଭିନ୍ନ ପ୍ରକାରର ଗଛରେ ଡାଳରେ ସାପ କ କାମୁଡ଼ା ପାଇଁ ଜୀବନ ପ୍ରତି ବିପଦ ଅଛି ସେଇ ବୁଢ଼ା କଥା ଭାବିଲୁ ସେ ବୁଢ଼ା କଣ କରିଥିଲା ଗୋଟେ କୁକୁର ଆଣିକି ଗଛ ମୂଳେ ବାନ୍ଧି ଦେଇଥିଲା। ଆଚ୍ଛା କୁକୁର ପ୍ରତି ବି ଆମେ ଯଦି ରାତିରେ ଆଜିକାଲି ଯୋଉ ବୁଲା କୁକୁର ବୁଲୁଚନ୍ତି ସେ ସମସ୍ତଙ୍କୁ ପ୍ରାୟ କାମୁଡି ଦଉଚନ୍ତି ଆମେ ଯଦି ସେଇ ଯୋଉ ଫୁଲ ଟା ଯଦି ଆମେ ରା ରାତିରେ ନ ତୋଳିକି ଆମେ ଯଦି ସକାଳୁ ତୋଳନ୍ତେ ଆମ ନିଜ ମନ ଭିତରେ ବାଦ ଟା ରହୁଚି ଗୋଟେ ଛନ୍ଦ କପଟ ସ୍ଵାର୍ଥ ଭାବନା ଆସୁଚି ନାଇଁ ନାଇଁ ସେ ସେହି ଛୁଆ ଅଧିକ ଫୁଲ ଯଦି ନେଇଯିବେ ତାଙ୍କ ଠାକୁରଙ୍କର ଅଧିକ ଫୁଲ ହେଇଯିବ। ତେଣୁକରି ଚାଲ ଆମେ ସବୁ ଯିବା ରାତି ବାରଟାରେ ଆମେ ଫୁଲ ଧରିକି ଆସିବା। ଏଇ ମନୋଭାବ ଯଦି ଆମ କାହା ଭିତରେ ନ ଆସନ୍ତା ଯେ ହଁ ସିଏ ଯେତେ ଫୁଲ ନଉଚନ୍ତି ନିଅନ୍ତୁ ଆମକୁ ଯେତିକି ମିଳିବ ଆମେ ସେତିକିରେ ପୂଜା କରିବୁ। ଠାକୁର କଣ କହିଛନ୍ତି କି ମତେ ଆଣିକି ଡାଲେ ଡାଲେ ଫୁଲ ଦିଅ ବୋଲି ସେଇ ଚିନ୍ତାଧାରା ଯଦି ଆମେ ସମସ୍ତେ ମୁଣ୍ଡରୁ କାଢ଼ିଦେଇ ସେଇ ଫୁଲଟାକୁ ଆମେ ସକାଳୁ ତୋଳନ୍ତେ ତାହେଲେ ଏଇଟା ସମସ୍ତଙ୍କ ପାଇଁ ବହୁତ ଭଲ ହୁଅନ୍ତା ନା କଣ କହୁଛ
ହଁ ଭଲ ହୁଅନ୍ତା ସେଇଟା ଆମେ ବି ଚାହିଁଲେ ଏବେ ବି ସଚେତନ କରିପାରିବା ଆମେ ଯୋଉ ଆଗକୁ ଯୋଉ ଆସୁଛି ଖୁଦୁରୁକୁଣୀ ଓଷା ଭାଦ୍ରବ ମାସରେ ଆମେ ଯଦି ଯିବା ସାଙ୍ଗସାଥିରେ ସବୁ ଏକାଠି ହେବା ଆଉ ଯୋଉ ଯୋଉ ଛୋଟ ଛୋଟ ପିଲା ସବୁ ଓଷା କରୁଛନ୍ତି ସେମାନଙ୍କୁ ବି ଆମେ ବୁଝେଇ ପାରିବା ତାକୁ ବି କହିବା ତାଙ୍କୁ କହିବା ଯେ ରାତି ଅନ୍ଧାର ପୁରା ଇଏ ହେଇଥିବ ଜୀବନି ଏମତି ଟର୍ଚ ଲାଇଟ୍ ନେଇକି ଯିବା ପାଇଁ କହିବା ଆଉ
ହଁ ମୁଁ ବି ସେଇଟା ଭାବିଛି ଏଇ ବର୍ଷ ଆମେ ସାଙ୍ଗମାନେ ଆମେ କଣ କରିବା ଓଷା ପୂଜା କରିବାକୁ ଥିବ ଓ ଆଠ ଦିନରୁ ଦଶ ଦିନ ଥିବ ଆମେ ସମସ୍ତେ ସବୁ ସାଙ୍ଗସାଥି ଫୋନ ମାଧ୍ୟମରେ ଯୋଗାଯୋଗ କରିକି ଆମେ ଆଗୁଆ ଯିବା ଆଉ ଯୋଉ ଆମଠୁ ତଳ ଶ୍ରେଣୀର ଯୋଉ ଛୁଆ ଆ କମ୍ ବୟସର ଝିଅ ମାନେ ଆଜିକାଲି ତ କେତେ ଯେ ପିଲା ଓଷା କରୁଛନ୍ତି ଅ ଯୋଉ ପିଲାମାନେ ସବୁ ଛୋଟ ଛୋଟ ଛୁଆ ସବୁ ଓଷା କରୁଛନ୍ତି ଆମେ ତାଙ୍କୁ ସେ ବିଷୟରେ ଟିକେ ତାଙ୍କୁ ବୁଝେଇଦେବା ଯେ ପିଲାମାନେ ରାତି କୁରୁ ଉଠିକି ଯାଅନି ଫୁଲ ତୋଳି ଆଉ ଏମିତି ବିପଦ ଅଛି ଯଦି କିଛି ପିଲା ବି ମୁଁ ଭାବୁଛି ଆଜି କାଲି ସବୁ ଶିକ୍ଷିତ ପିଲା ମୁଁ ଭାବୁଛି ସେମାନେ ସବୁ ପ୍ରାୟ ବୁଝିଯିବେ ଆଉ ତାଙ୍କୁ ସେତେବେଳେ ତ ଆମକୁ ଆମ ମା ବାପା ମାନେ ବି ଆକଟ କରୁଥିଲେ ରାତିରୁ ଯାଅନି ଯାଅନି ଆମେ ବି ମାନୁ ନଥିଲେ ତାଙ୍କୁ ଯାଉଥିଲେ କିନ୍ତୁ ମୁଁ ଭାବୁଛି ଆଜିକାଲିର ପରିବେଶକୁ ନେଇକି ଆଜିକାଲିର ଶିକ୍ଷାଗତ ଇଏକୁ ନେଇକି ମୁଁ ଭାବୁଛି ଆଜି କାଲି ପିଲା ସବୁ ବୁଝିଯିବେ ଅ ସେଇଟା କଲେ ଭଲ ହୁଅନ୍ତା ତାହେଲେ
ହଁ ସେଇୟଆ କରିବା ସେଇୟଆ କରିବା ଆଉ ଯଦି ବି ସିଏ ନ ମାନିକି ଯିବେ ତାଙ୍କୁ କହିବା କି ନାଇଁ ଟର୍ଚ୍ଚ ଭଲ ପୁରା ଲାଇଟ ବେଶୀ ଆଲୋକ ଦଉଥିବା ଯୋଉ ଟର୍ଚ ତାକୁ ନେଇକି ଯିବେ ଆଉ ସାଙ୍ଗରେ ନେଇକି ଯିବେ ବଡ ଛୁଆ ମାନଙ୍କୁ
ହଉ ତାହେଲେ ମୁଁ ରଖୁଛି ଆମେ ଆଉ କେତେବେଳେ କଥା ହେବା ଆଉ
ହଁ ହଁ